ହ୍ୟାଲୋ।
ହାଲୋ ହଁ ଶୁଭିଲା କୁହନ୍ତୁ
ସେ କୁଆଡେ ବୁଲାବୁଲି କୁଆଡେ କରଛନ୍ତି ନା ନାଇଁ
ହୁଁ ଆକ୍ଚୁଆଲି ବୁଲାବୁଲି ପ୍ଲାନିଂ ତ ଆମର ଅଛି ଯେହେତୁ ଆଗକୁ ଶୀତ ଦିନ ଆସୁଛି ତ ଶୀତ ଦିନ ତ ପ୍ରତି ବର୍ଷ ଆମର ଗୋଟେ କମ୍ପଲସରୀ ଥାଏ ମାନେ ଏଇ ଯୋଉ ବୁଲାବୁଲି କରିବା ପାଇଁ ଆଉ
ଖରା ଛୁଟି ରେ ତ ସମସ୍ତଙ୍କ
ବୁଲାବୁଲି ପ୍ଲାନ୍
ସ୍କୁଲ ବନ୍ଦ ସେଇଥିରେ ସ୍ପେଣ୍ଡିଙ୍ଗ କରିଥିବେ ଆଉ
ଯାଇଥିଲା
ଉଃ
ହଁ ହଁ ତ ନାଇଁ ଆମର ଶୀତ ଦିନେ ଆମେ ଏଇପାଳି ଭାବିଛୁ ମାନେ ଯୋଉ ଦାରିଙ୍ଗ ବାଡି ପ୍ଲାନିଙ୍ଗ କରିଛୁ ଯିବା ପାଇଁ ମୁଁ ଦାରିଙ୍ଗ ବାଡି କେବେ ଭାବୁଛି ପ୍ଲାନିଂ କରୁଚୁ ଯିବା ପାଇଁ କିନ୍ତୁ ହେଇ ପାରେନି ପଢାପଢି ମାନେ ସକାଶେ ତ ସେଇଟା ଟିକେ ମୋର ବୁଲିବା ପାଇଁ ବହୁତ ଗୁଟେ ଡ୍ରିମ ଅଛି ତ ଏଇ ବର୍ଷ ଆମର ଯୋଉ ଭାଇଙ୍କୁ କହୁଥିଲି ଭାଇ ଏରିଆ ବି ସବୁ ଆମେ ପ୍ଲାନିଂ କରଛୁ ଯିବା ପାଇଁ ଦେଖାଯାଉ। କଣ ହଉଛି ତ ଆଜିିକାଲି ତ ମାନେ ବହୁତ ମାନେ ଗୋଟେ ମିନିଟରେ ପ୍ଲାନ ବି ଚେଞ୍ଜ ହେଇଯାଉଛି। ବୁ ପ୍ଲାନିଙ୍ଗ ଅଛି ଆମର ଦାରିଙ୍ଗ ବାଡି ହଉ କି ଅଦର କିଛି ନହଲେ ଆଉଟଫ୍ ହଁ ତା ପରେ ଯିବାର ଅଛି ଆଉ ତମର କଣ ସବୁ ପ୍ଲାନିଂ ଅଛି କୁଆଡେ ଯିବା ଯିବି ପାଇଁ
ହଁ ଏବେ ବେ ରିସେଣ୍ଟଲି ଯାଇଥିଲୁ ଆମର ଇ ଏବେ ଆସିଛୁ ଏଇ ଖରାରେ ଇଏ ତ ବେଶୀ ଖରାରେ ତ ବାହାରି ହଉନି ଏଇ ତିନିଟା ବେଳକୁ ବାହାରି ଗଲୁ ଡ କାଲି ସଣ୍ଡେ ଥିଲା ତ ଭିଡ ଥିଲା ସେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ବହୁତ ଟା ବି ବହୁତ ଭିଡ ରହୁଛି ନା ଏଇ ବ ବିଚ ଯେ ଟିକେ ବୁଲାବୁଲି କଲୁ ଟିକେ ଗୁପଚୁପ ଘରିକା ଖାଇଲୁ ଆଇସ୍କ୍ରିମ ଖାଇଲୁ ପିଲୁ ଏମତି ଆଉ ଏବେ ଆଉ ଆଉ କୁଆଡେ ତ ଏବେ ତ ବୁଲିକି ଆସିଛ ଆଉ କୁଆଡେ ଏବେ ନାହିଁ ଲି ସହିତ ଟାଇମ୍ ଦେଲେ ଟିକେ ଇକୱେବ କଣ ସ୍କୁଟି ନା ତ ମୋ ଛୋଟ ଛୁଆର ବି ସ୍କୁଲ ବନ୍ଦ ଅଛି ସେଥିପାଇଁ ଟିକେ ବୁଲିବାକୁ ପଳଉଛୁ ବାହାରିକି ଆଉ ଆଉ ସଣ୍ଡେ ବି ଛୁଟି ରହୁଛି ବୁଲିଦେଇକି ଆସିବା କଥା ଆଉ
ହଁ ଆକ୍ଚୁଆଲି ବୁଲିବାଟା ହିଁ ଭଲ ଆକଚୁଆଲି ମଝିରେ ମଝିରେ ସବୁବେଳେ କାମ ଝିନଝଟ ରହିଲେ ବି ମାନେ ବହୁତ ଷ୍ଟ୍ରେସ୍ ପଡେ, ତ ମାନେ ମଝିରେ ମଝିରେ ବୁଲିଲେ କଣ ମାଇଣ୍ଡ ଟା ବୋହୁତ୍ ହାଲ କା ଲାଗେ। ତ ମାନେ ସବୁ ମାନେ ମାସେ ହଉ କି ଦି ତିନି ମାସ ଥରେ ଟ୍ରାଭେଲ ଟା କମ୍ପଲସରି। କରିବାଟା ଦରକାର। ତାର ଏଇଟା ବି କରିବା ଦ୍ୱାରା ଆମର କିଛି ଗୋଟେ ନଲେଜ ସବୁ ଜିନିଷ ରେ ଆସେ। ମାନେ ପଦାର ଜିନିଷ ଉପରେ। ଆମେ ତ ଏମିତିରେ ଘରେ ର ସବୁବେଳେ ରହିଗଲାରୁ ବି? ଆମ ମାଇଣ୍ଡ ସେଟ୍ଅପ୍ ଟା ସେମ ରହିଯାଏ ନା? ତ ସବୁ ଜିନିଷରେ ଟିକେ ଆଇଡିଆ ହବା ପାଇଁ ଆମେ ସବୁ ଟ୍ରାଭେଲ କରିବା ଟା କମ୍ପଲସରି ଦରକାର। ଆଉ ତ ଭଲ ବି ମାନେ ଯୋଉଟା କହିଲେ ଫ୍ୟାମିଲି
ଜାଗାର ନା ସବୁ ଜାଗାର ହୁଁ ଆଜ୍ଞା।
ଆମେ ବି ପୁରୀ ଯାଉ ସବୁବେଳେ। ଆମ ଆମର ଫ୍ୟାମିଲି ହଉ ମୁଁ ଫ୍ୟାମିଲି ସେତେ ପୁରୀ ଯାଇନି କିନ୍ତୁ ମୁଁ ସାଙ୍ଗମାନଙ୍କ ସହିତ ମୁଁ ସବୁବେଳେ ଯାଏ ପୁରୀ ବୁଲାବୁଲି କରିବାକୁ। ତ ପୁରୀରେ ବି ମାନେ ବହୁତ ସାରା ଯେଗା ଅଛି ଯେମିତି ହଉ ଆମ ପୁରୀରେ ଲୋକନାଥ, ଥଉ କି ଆମର ଗୋଟେ ସ୍ଵର୍ଗ ଦ୍ଵାର ଅଛି, ମାତା ମଠ, ରାମ ମନ୍ଦ ବି ଗୋଟେ ପୁରୀର ବି ହେଇଛି ନୂଆ। ତ
କାଳ ବିମା ହେଇଛି ଅଯୋଧ୍ୟା ବଳେଆ ଉମ୍ ହବ ବନା ହଉଛି ବନା ହେଇଛି। ଆ ତମେ ଆଉ ସେ ଭିଡ଼ ଥିଲା ବୋଲି ଆଉ ସେଠି ଆଉ ଯାଇ ଯାଇ ପାରିଲୁନି ପଳେଇ ଆସିଲୁ। କାରଣ ରବିବାର ବି ବହୁତ ଭିଡ ଆଉ ଛୁଆକୁ ଧରିକି ଏତେ
ହଁ
ସେଥର ମାନେ ବହୁତ ରିସ୍କ ଲାଗୁଛି। ଯୋଉ ଗରମ ହଉଛି ସେ ଛୁଆ ମାନେ ଭିଡରେ ତ ପୁରା କାନ୍ଦି ପକଉଛନ୍ତି। ହଁ ପସନ୍ଦ କରିକି ଆସିଲୁ ସେଇଟା ବହୁ ବଡ।
ହଁ ପୁରୀରେ ବି ଏତି ଗୋଲ୍ଡେନ ବିଚ୍ ହଉ କି ନୀଳାନ୍ଦରି ବିଚ? ହଁ ମୁଁ ତ କୋଣାର୍କ ଏବେ ରିସେଣ୍ଟ ଯାଇଥିଲି ମାସେ ତଳେ। ମୋର ଗୋଟେ ସାଙ୍ଗଟେ ସେ ପାଖାପାଖି ରହୁଛି ତ। ତା ତାର ବର୍ଥଡେ ଥିଲା ତ ସେ ଡାକିଥିଲା ତ ସେଥିପାଇଁ ମୁଁ ଯାଇଥିଲି ଏ କୋଣାର୍କ। ସେ ପାଖାପାଖି ଯାଇ ଦେଖିଲି କୋଣାର୍କ ବୁଲାବୁଲି କରିଥିଲେ ଆଉ ତାଙ୍କର ବି ମାର୍କେଟିଙ୍ଗ ଟା ଟିକେ ଭଲ ଲାଗେ କାରଣ ଯୋଉ ଡେକରେସନ ଫେକୋରେଶନ ଘର ସଜାସଜି ପାଇଁ ସେଇ କୋଣାର୍କରୁ ଥାଏ ଯୋଉ ମାର୍କେଟ ଟା ମତେ ସେଇଠି ଟିକେ ଭଲ ଲାଗେ କିଣାକୁଣି କରିବା ପାଇଁ। ତ ସେଇଠିକୁ କିଛି ଜିନିଷ ମୁଁ ମାନେ କିଣିଥିଲି ଆଉ ମାନେ
ଚାନ୍ଦବାଲି ଗଲା ବେଳକୁ ପିପିଲି ପଡେ ସେଇଠି ମିଳେ କିି ବହୁତ ଭେରାଇଟି ଜିନିଷ ମିଳେ ଯୋଉ ଡେକୋରେସନ କରିବା ପାଇଁ ବି ବହୁତ ସାରା ଜିନିଷ ମିଳିଯାଏ ପିପିଲିରେ।
ହଁ ଆକଚୁଆଲି ହଁ ମୁଁ ତ ପିପିଲିରୁ ଗୋଟେ ଚାନ୍ଦୁଆ ଆଣିଥିଲି ଆମର ଗୋଟେ ଯୋଉ ଖୁଦୁରୁକୁଣି ଓଷା ହୁଏ ଝିଅ ମାନଙ୍କର ଯୋଉଟା ତ ସେଥିପାଇଁ ମୁଁ ତ ଭୁବନେଶ୍ୱରରେ ରହୁଥିଲି ଥରେ ଆମର ପ୍ଲାନିଂ ହେଇଥିଲା ପୁରୀ ଯିବା ପାଇଁ ତ ସେଇ ଟାଇମ ରେ ସେପ୍ଟେମ୍ବର ମାସ ଥରେ ଯାଇ ଯେତେବେଳେ ଓଷା ଟା ମୁଁ ସେଇ ସେପ୍ଟେମ୍ବର ମାସ ଯାଇଥିଲି ତ ଗୋଟେ ଚାନ୍ଦୁଆ ଆମର ଦରକାର ହେଇଥିଲା ତ ମୁଁ ସେଇ ପିପିଲିରୁ ଯାଇକି ହିଁ ଚାନ୍ଦୁଆଟା ଆଣିଥିଲି। ବହୁତ ଭଲ ଲାଗୁଛି ହେଇଗଲାଣି ଦି ତିନି ବର୍ଷ ଚାନ୍ଦୁଆ ଟା ବି ଏପର୍ଯ୍ୟନ୍ତ ବି ପୁରା ନୂଆ ପର୍ ନୂଆ ପରିକା ଅଛି ସେ ଚାନ୍ଦୁଆ। ଭଲ ଲାଗେ ଯେ ପିପିଲି ବି ଚାନ୍ଦୁଆ ପାଇଁ ବହୁତ ଫେମସ। ତାର କାମ ଟା ବି ବହୁତ ଭଲ ରହେ ମତ ମାନେ ଭଲ ଲାଗିଲା ତାପରେ ବହୁତ ଭଲ ଜାଗା ବି ଅକ୍ଚୁଆଲି ପୁରୀ ଟା ବହୁତ ଭଲ ମାନେ ପ୍ଲେସ୍। ମାନେ ଗୋଟେ ମାଇଣ୍ଡକୁ ବି ଫ୍ରେଶସ୍ ଲାଗେ ସବୁବେଳେ। ଆଉ ତ
ସବୁଆଡୁ ଲୋକ ଆସୁଛନ୍ତି ଏବେ ବହୁତ ଫେମସ୍ ହେଇଗଲାଣି ସବୁଆଡୁ ଲୋକ ସେଇଠି
ହଁ
କିଏ ଆସୁଛନ୍ତି
ଆଚ୍ଛା ଆକଚୁଆଲି ଆମର ତ କାଲକାଟାରେ ବି ଗୋଟେ ମାନେ ପୁରୀର ମାନେ ଡୁପ୍ଲିକେଟ କହିଲେ ଚଳେ ଆମର ହେଇଛି କାଲକାଟାରେ ଉ ମାନେ ସେ ଏବେ ବି ଗୋଟେ ହେଇଯାଇଛି ତାକୁ କୁହାଯାଉଛି। ସେ ଖାଲି ପୁରୀ କହିଲେ ଚଳେ କାଲକାଟାରେ ତମେ ସେଇ ଯୋଉ କାଲକାଟା ଆଡେ ଯାଇଥିଲା ସେଇ ଯୋଉ ପୁରୀ ମନ୍ଦିର ବୁଲାବୁଲି କରିଚ?
ନାଁ କାଲକାଟା ଆମେ ଯାଇଚୁ ବୋହୁତ ଜାଗା ଜାଗା ବୁଲଚୁ କିନ୍ତୁ ଏଇଟା ଜାଣିନଥିଲି ହେଇଚି କି କଣ। ଆଦେ ମୁଁ ତ ଆଗୁରୁ ହେଇଚି ପାଣି ହୁଁ ନାଁ ମୁଁ ଆଉ ଜାଣିନି ଏମତି ହେଇଚି କି କଣ?
ହଁ କାଲକାଟାରେ ଆମର ଯୋଉ ହେଇଚି ନାଁ ବୋହୁତ ବଢ଼ିଆ ହେଇଚି। ଆମର ଜଗନ୍ନାଥ ମନ୍ଦିର ମାନେ ବୋହୁତ ଭିଡ଼ ସେଠି କିନ୍ତୁ ଫାଙ୍କା କିନ୍ତୁ ବୋହୁତ ପୁରୀଠୁ କହିବାକୁ ଗଲେ ବଡ଼ କହିଲି ଚଳେ ସେ ମନ୍ଦିର। ମାନେ ଏମତି ଭଲ ମାନେ କାରୁକାର୍ଯ୍ୟ ସବୁ କାମ ହେଇଚି। ଳତାର ମାନେ କା ମା କମରେ ମନ୍ଦିର ସାଇଟ୍ ସବୁ କୋଉ ଗୋଟେ ଗୋଟ କର୍ଣ୍ଣର ଯୋଉ କାମ ଥାଏ ବୋହୁତ ବଢ଼ିଆ ବି ହେଇଚି ଆଉ ତାପରେ ଆମର କୋଣାର୍କରେ ତ ଯୋଉ କାମ ହେଇଥିଲା ବି ଏ କାମକୁ ଆସ୍ତେ ଆସ୍ତେ ସବୁ ପା ପଥର ଫଥର ସବୁ ମାନେ ମେଲ୍ଟ ହେଲାଣି ଏତେ ମାନେ ରହିକି ମାନେ ମାଡ଼ ବର୍ ସା ମାଡ଼ ହେରିକା ଖାଇକି ଆସ୍ତେ ଆସ୍ତେ ତା ମାନେ କାମଟା ଏତେ ଭଲସେ ମାନେ କ୍ଲିଅରସେ ଜାଣି ହ ହୋଉନି କିନ୍ତୁ ସେପଟ ଆଡେ ଯୋଉ ସେ ପଥରରେ ଯୋଉ କାମ ହେଇଚି ସେ କାମ ନାଇଁ ପ ଥର ମାନେ ମାନେ ନୂଆ
ଇସେନଟା ତ ଆଗୁରୁ ହିଁ ରହିଚି ଇ ବୋଲି ଉ ମାନେ ଇଏ ହେଇଗଲାଣି ନଲେ ମାନେ କେବେକାର ହେଲାଣି ସେ ମନ୍ଦିର ଆମର ସୂର୍ଯ୍ୟ ମନ୍ଦିର କହିବାକୁ ଗଲେ ହଁ ଏବେ ନି ଯେ ବ ଏଠୁ ଅ କାଲକାଟାରେ କିନ୍ତୁ ଆମର ତ ମେନ୍ ଜାଗା ହେଲା କା କୋଣାର୍କ ହିଁ ସୂର୍ଯ୍ୟ ମନ୍ଦିର କହିଲେ କୋଣାର୍କ। ଡି ଅସଲି ଆଉ।
ହଁ ସେଟା ତ ସତ କଥା। ଆଉ ତ ଏମତି ସବୁ ବୋହୁତ ଭେରାଇ ଏଠି ଆମର ଜେଗା ଅଛି ଆଉ ସବୁ ମାନେ ଜେ ଗା ମାନେ ଓଡ଼ିଶାର କୋଉ କୋଉ ଜାଗା ଆପଣ ବୁଲଛନ୍ତି ସବୁ
ଓଡିଶା ଜିଲ୍ଲା ନାଇଁ ଘଟଗାଁ ତାରିଣୀ
ହଁ ଇଏ ଆଉ କ ପଲାସ
ହୁଁ ଘଟଗାଁ ତାରିଣୀ ଅଛି କ ଚୁ ସାରଳା ଯାଇଛୁ ଗୋ ଗୋଖନାଥ ମନ୍ଦିର ପ୍ରାୟ ଓଡିଶା ଭିତରେ ତ ପ୍ରାୟ ମନ୍ଦିର ହେଇରିକା ବୁଲାବୁଲି କରିଦେଇଛୁ ଆଉ ବା କାଲକାଟା ହାଇ ହାଇଦ୍ରାବାଦ ଉଃ ଏବେ ତ ନୁଆ ନୂଆ ସ ବର୍ଷକୁୁ ବର୍ଷ ସବୁ ଚେଞ୍ଜ ହଉ ବଢିଆ ବଡ଼ିଆ ଜାଗା ବି ବା ବାହାରୁଛି ତୁ ଯା ଯେତିକି ବୁଲି ଦେଇଛୁ ଆଉ ଏବେ ଆଉ ତ ଯାଇ ହଉନି ଆଉ ଠିକ ଭୁବନେସ୍ଵର କନଅଛି
ନା ମୁଁ ଆକ୍ଚୁଆଲି ଇସକନ ସାଇଟରେ ତ ବହୁତ ଥର ଯାଇଛି କିନ୍ତୁ କେବେ ମନ୍ଦିର ଭିତରକୁ ମୁଁ ଯାଇନି ଆଉ ହଁ ସେମିତି ଯଦି ଆମ ଟ୍ରାଏଲ କରି ଥରେ ଯିବା ପାଇଁ ସେ ହଁ କି କିନ୍ତୁ କେବେ ଆଉ ମୁଁ ଯାଇନି ଆଚୁଆଲି ମାନେ ସେଇଠି ମାନେ ଏତେ ଦିନ ବି ରହିଲି। କେବେ ଗଲିନି କି ରାମ ମନ୍ଦିର ବି ଆ ଏପର୍ଯ୍ୟନ୍ତ ଦେଖିନି ଭୁବନେଶ୍ୱର ର ଯାଇନି କେବେ ଖାଲି ଯାହା ପଦାରୁ ମୁଁ ଦେଖିଛି ତୁ ଭିତରରୁ କେବେ ଯାାଇନି ହଁ ତ
ଆଚ୍ଛା
କଉ ଜେଗା ମୁଁ ଯଉଟା କି ଯାଇନି କିନ୍ତୁ ସେ ପଦାରେ ଆସି ଯିଏରି ଲିଙ୍ଗରାଜ ବି ସେଏ ମାନେ ମ ନ୍ଦିର ବାହାରେ ମୁଁ ଛିଡା ହେଇଛି ମାନେ ରହେ ପ୍ରାୟ ଟାଇମ୍ ହଁ କିନ୍ତୁ କେବେ ମନ୍ଦିର ଭିତରୁ ଯାଇ ଦର୍ଶନ କରିନି ଏମିତି ବହୁତ ମନ୍ଦିର ଅଛି ସେଟାବି। ବାହାରେ ରହିକି ଦର୍ଶନ କରି ପାରୁନି ଏମିତି ଅଛି ଆଉ ଆ ମୋର ବି ଏପଟେ ଥାଏ--ମୁଁ ଆକଚୁଇଲି କପିଳାସ ପ୍ରାୟ ଟାଇମ ଯାଏ ସବୁବେଳେ ମାନେ ପ୍ରତି ମାନେ ମାସକୁ ଥରେ କହିଲେ ଚଳେ ମାନଙ୍କ କପଡା ଏମିତି ଯାଏ ସେଟା ଆମର ପାଖରେ ନା ତ ସବୁବେଳେ କପିଲାସ ଯାଉ ମାନେ ଭଲ ଲାଗେ ତ ଫ୍ରି ଟାଇମ ଥିଲେ ସାଙ୍ଗକୁ ଡକିଲେ ଆମେ ଗୋଟେ ସ୍କୁଟି ଧରିକି ପଳୁ ଆରାମସେ ଆଉ ମୁଁ ତ ଏମିତି ଥାଏ ଆଉ ମିରରରେ ତ ମାନେ ବିରଜା ପାଖାପାଖି ବି ଆମର ଜଣେ ନା ମାନେ ରିଲେଟିଭ ରହୁଛନ୍ତି ସେଠି ବି ମୁ ଯାଇ କେତେଥର ଯାଇଛି ଆଉ ଏତେ ବୁଲାବୁଲି କରିଚୁ ଆଉ ମୁଁ ତ ଯଦି କହିବାକୁ ଗଲେ ଆଉଟ ଅଫ୍ ଓଡିଶା ମୁଁ କେତେ ଥର ବି ଗଲିଣି ମୋର ବେଶୀ ସେଇ ଝାଡଖଣ୍ଡ ସାଇଡ କି ବିହାର ସେସବୁ ଜିନିଷ ବି ମୁଁ ବହୁତ ବୁଲାବୁଲି କରିଛି ଛି ବାବାଧାମ ହେରିକା ଯେଉଁ ଆମର ଅଛି ସେଆଟା ମୁଁ ଯାଇକି ବହୁତ ବୁଲାବୁଲି କରିଛି, ଆଉ ମୁଁ ତାହେଲେ ଏବେ ଟିକେ ରଖୁଛି ନହେଲେ ଫ୍ରି ହେଇ କେତେବେଳେ କଲ୍ କରିବି ଆଉ
ହଁ ହଁ
ହଉ ହଁ ହଁ